ହାଲୋ।
କ କରୁଥିଲ?
ହଁ ଏଠି ବସିଛି ଛାତ ଉପରକୁ ଆସିଥିଲି ତ?
ହଁ ଘର ଭିତରେ କଣ ନେଟୱାର୍କ ପାଉନି କି?
ନାଇଁ ଘରେ ଟିକେ ମୋର ଜିଓ ସିମ୍ ତ ସେତିପାଇଁ ନେଟୱାର୍କ ପାଉନି। ମୁଁ ଛାତ ଉପରକୁ ଗଲେ କଥା ହେଇଯିବା ଟିକେ ସେଇଥି ପାଇଁ ଆସିଛି ଆଜି ଛାତ ଉପରକୁ ଆଉ।
ମାମୁଁ ଘରକୁ ଆସିଚ କେତେଦିନି ରହି
ଅଛି ତ ଏବେ ଆସିଛି ଦି ଦିନି ହେଲା ଅଛି ମୁଁ ତ ଆସିଲା ଏଠୁ ମାସେ-ମାସେ ରୁହେ। ହୁଁ ଯେତେବେଳେ ଯିବାକୁ ବି ଦଶଟା ବେଳେ ଭାଇ ହେକା ରଖାନ୍ତି। ହୁଁ ଯିବାକୁ ଦିଅନ୍ତି ନି ସେ ମୋ ବହୁତୁ ଚିଡେଇ ହିଁଆଡେ କହିବ ଆସୁନୁ-ଆସୁନୁ ସେ ହଇରାଣ ହୁଏ ସେ ଚପ୍ କରୁଛି ନା? ଏବ ସେଇଥିପାଇଁ ତ ଏଇ ଯୋଉ ସିଏ ପଞ୍ଚାୟତ ରେ ଗୋଟେ ରହୁନାହାନ୍ତି ଆ ସିଆରପି ଗ୍ରୁପ୍ ମାନଙ୍କରେ
ହଁ ହଁ ହଁ।
ସେଇଥିରେ ଅଛି ଆମ ପଞ୍ଚାୟତ ର ସିଏ ଅଛି ଆଉ।
ତମର କଣ ପଞ୍ଚାୟତ?
ଆମର ସାରୁଆଳୁ।
ସାରୁଆଳି।
ହୁଁ।
ସିଏ ଗଲେ ହଇରାଣ ହେଇଯାଉଥିବେ ହଁ।
ହଁ। ଟୁସନ୍ ବି ହଁ ସବୁଥିପାଇଁ ଏତେ ଯାହେଲେ ସେ ଯୋଉ ଦଶଟାରୁୁ ଯାଉଛନ୍ତି ଗୋଟେ ପର୍ଯ୍ୟନ୍ତ ବେଳେ ବେଳେ ସବୁଦିନି ବି ଡାକୁଛନ୍ତି।
ନା ସବୁଦିନ ତାଙ୍କର କାମ ପଡ଼ୁଥିବ ଆଉ।
ହଁ ସେ ଗଲା ମାନେ ଏଁ ରୋଷେଇବାସ ସବୁ ଆମ ପୁଅ ବି ଅଛି ସେ ଖାଆ ପିୟ କରିବ। ସେଇଟା ହଇରାଣ ହଉଛି ଟୁସନ୍ ବି ସକାଳୁ ଉପରବେଳି ଦି ଟାଇମ୍ କରାହଉଛି। ସେଥିପାଇଁ ହଇରାଣ ହଁ ଆସି
ଟିଉସନ୍ କିଏ କରନ୍ତି ତମେ ନାଁ ବୋଉ କରନ୍ତି?
ବୋଉ କରେ ସେ ବେଳେ-ବେଳେ ନ କଲେ ମୁଁ କରେ ସେ ନଥିଲା ଟାଇମ୍ ରେ କରେ କି ନହେଲେ ଆଉ କାଟ୍ କାଟିଲେ ବେଶୀ କାମ ଦାମ ଯଦି କରିଥିବ କାଟିଲେ ମୁଁ କରେ। ସେ କିନ୍ତୁ ସବୁବେଳେ ପଢ଼ାଏ ଆଉ।
କୋଉ କୋଉ ପିଲାଙ୍କୁ ପଢ଼ଉଛନ୍ତି?
ଆମର ଅଛନ୍ତି ଛୋଟ ପିଲାରୁ ମାନେ ଟିକେ ପାଠ ଶିଖିବେ ଯୋଉ ମାନେ ଏଁ-ଏଁ-ଏଁ-ଏଁ ଚାରି ବର୍ଷରୁ ଯୋଉ ତିନି ବର୍ଷରୁ ଗୋ ଜଣେ-ଜଣେ ଛୁଆ ଆସୁଛନ୍ତି। କଥା କହିଲା ମାନେ ଛାଡି ଦଉଛନ୍ତି ତାଙ୍କ ମାଆମାନେ
ଅ, ଆ, ଏ, ବି, ସି, ଡି ଏକ ଦୁଇ ୱାନ୍
ହଁ କି ଛି ନଶିଖନ୍ତୁ ବି ଗାରେଇ ଗୁରାକି ଯାଆନ୍ତୁ ଖାଲି ଗୋଲ-ଗୋଲ ଏବେ ଗୁୁରା ଛୁଆ ଅଛନ୍ତି ଖାଲି ଗୋଲ୍-ଗୋଲ୍ କରୁଛନ୍ତି ଏ ଯୋଉ ଏକ ଲେଖିବା ପାଇଁ। ଖାଲି ଗୋଲ୍-ଗୋଲ୍ କରୁ ଛନ୍ତି ଜଣେ ଜଣ୍
ଏଇନା ଛୁଆ ଚଗଲା ହଉଛନ୍ତି ନା, ମାଆମାନେ ଚାହୁଁନାହାନ୍ତି ଘର ମାନେକେରେ ଛୁଆମାନଙ୍କୁ ରଖିବା ପାଇଁ, ଟିଉସନ୍ ଛାଡ଼ିଦେଲେ ତାଙ୍କର ଟିକେ ଡର ରହିବ ସେ ବସିବେ ହୁଁ।
ହୁଁ।
ସେଆଡେ କଣ କେମିତି ଦିଅନ୍ତି ପଇସା ଛୁଆ ଗୋଟାକ?
ଛୁଆ ଗୋଟାକ ଦଉଛନ୍ତି ଶହେ, ଏବେ ତାପରେ ଯିଏ ନଶିଖୁଛି ବି ମାଆ ମାନେ ତାଙ୍କ ମାଆ ମାନେ ଦଉନାହାନ୍ତି କି ନାଇଁ ଆମ ଛୁଆ ତ ଶିଖିନି ଆଉ ଆମେ ପଇସା ଦବୁନି ଏମିତି ବି ଜଣେ ଜଣେ କରୁଛନ୍ତି।
ନାଇଁ ଗାଆଁ ଗହଳିରେ ସେଇ ପ୍ରୋବ୍ଲେମ, ମନା କରିଦେବ ତମେ ପରିଶ୍ରମ କରିବ ସେ ଯଦି ପାଠ ପଢ଼ିବେନି କି ଶିଖିବେନି ଆ ତମେ ସମୟ ନଷ୍ଟ କରି ତାଙ୍କୁ ପଢ଼େଇବ ନା।
ଦକାର ପଡୁଛି ତ ସେ ଆସନ୍ତୁ ସେ
ନା ସେ ଆସିଲେ, ଆସିଲେ କଣ ହେଲା ସେ ତ ବସୁଛନ୍ତି ପଡ୍ ପାଠ ତ ପଢୁନାହାଁନ୍ତି ମାଆମାନେ ବି ଦଉନାହାନ୍ତି ଲସ୍ ଟା ତମର ହଉଛି ନା।
ହଁ ସେ ଆସିଲାଠୁ କିଛି ଦିନ ଗଲା ପରେ ସେ ବସି-ବସି-ବସି ଯାଉଛନ୍ତି। ଏ ଛୁଆ ପଢିଲାଠୁ ସେ ଦେଖିକି ଗୋଟେ ନା ଆରାମସେ ପଢୁଛନ୍ତି।
ହୁଁ ଏଇ ଡର ଟିକେ ଫାଷ୍ଟ ଲାଗୁଛି ତାପରେ ପଢ଼ୁଛନ୍ତି ଆଉ।
ହଁ, ସେଇଥିପାଇଁ ତାପରେ ଗାଆଁ ଲୋକ ଉମ୍ ଆମର ବାପାଙ୍କୁ ସମସ୍ତେ ଟିକେ ଭଲ ପାଆନ୍ତି। ତ-ଅ-ଅ ସେ-ଏ-ଏ-ଏ ଯୋଉ ସମସ୍ତେ ହେଠୁ କହିବେ ତା ସ୍ତ୍ରୀ ଏମିତି ସେମିତି। ଏମିତିଆ ଯୋଉ ମୋ ବୋଉ କିଛି କୁହେନି ହ ଆସନ୍ତୁ ଗାଆଁ ସାହି ଲୋକ କଣ କହିବା ତାଙ୍କୁ।
ହୁଁ। ବାପା ମାନେ ତମେ କେତେ ବଡ଼ ହେଇଥିଲ ବାପାଙ୍କର ଡେଥ୍ ହେଲା?
ମୁଁ ତ ହେଇଥିଲି ସେ ଚ ସପ୍ତମ ପଢୁଥିଲି ପା, ନାଇଁ ଷଷ୍ଠ। ଷଷ୍ଠ ପଢୁଥିଲି, ଆମ ପୁଅ ଚତୁର୍ଥ ପଢୁଥିଲା।
ବୋଉ ସେବେଠୁ କଣ ଜବ୍ କରୁଛନ୍ତି?
ନାଇଁ ସେବେଠୁ ଟ୍ୟୁସନ ଫାଷ୍ଟ କରୁଥିଲା ତାପରେ ଯୋଉ ପଞ୍ଚାୟତର ସିଆରପି ବାହାରିଲାଠୁ ସେଇଥିରେ ଏବେ ତ ମୁଁ କାମ କରୁଛି କିନ୍ତୁ ଅଁ-ଅଁ ଯୋଉ ଏବେ ଯୋଉ ହେଲେ ସରକାର ଯୋଉ ହେଲେ ସେଠୁରୁ ଆଗରୁ ପୁରା ଫା ଭଲ ଦଉଥିଲେ ସେ ପୂର୍ବ ସରକାର ଭଲ ଦଉଥିଲେ ଏବ୍ ଏବେ ଯୋଉ ସରକାର ହେଇଛନ୍ତି ସିଏ ତ ମା ଛଅ ମାସକୁ ବର୍ଷକୁ ଥରେ ଲେଖା ଦଉଛନ୍ତି ପଇସା ଆଉ।
ଦରମା ଠିକ୍ସେ ଆସୁନି ଆଉ କାମ ଦେଖିକି ଦରମା ଦେଉଥିବେ ଆଉ। ଟିଉସନ୍ଟା ହେଲେ କଣ ଇଡ଼ୁ ପଇସା ଇଆଡ଼ୁ କଣ ଆମର ଦରକାର ଆମେ ଯେତେବେଳେ ରହିଯାଉଛେ ମାନେ ସେଠୁ ମିଳୁନି। ଆଉ ଏଠୁ କିଛି ମିଳିଲେ ମେକଅପ୍ ହେଇଯାଉଛି ଆଉ।
ହୁଁ। ଟ୍ୟୁସନ ଛୁଆ ବି ଏମିତି ଜଣେ ବି ଠିକ ଟାଇମରେ ଦଉଛନ୍ତି ଜଣେ ଜଣେ ଦଉନାହାନ୍ତି ତ ଦାଦି ତିନି ମାସ ପରେ ବି ଦଉଛନ୍ତି। ଯେତିକି ହଉଛି ଯେମିତି ଚଳି ଯାଉଛି ଚାପି ଚ ବା ହେକି ଆଉ। ମୋର ଏତେ ବେଶୀ ଖର୍ଚ୍ଚ ନାହିଁ ଆମ ପୁଅ ଟା ଟିକେ ତର ସବୁବେଳେ ଟିକେ ପଇସା ପ ଦରକାର ତା କାରଣ ତାର ଯୋଉ ବାହାର ଖାଦ୍ୟ ତାର ଭାରି ପସନ୍ଦ।
ତୁମେ ଯେଉଁ ଯାଉଛ କଲେଜକୁ ବସ ଯାଅ ନା ସାଇକେଲରେ ଯାଅ।
ନାଇଁ ମୁଁ ବସ ରେ ଯାଏ ପଣ୍ଡୁଆ ପୁଥିଲ ନା ସିଆଡେ ବସ ସେରେ ଯିବା ଏତେ ଆଡେ ସାଇକେଲ ରେ ଯାଇହବନି ତାପରେ ଗାଡି ବି ଆମର ନାହିଁ। ବସରେ ଯାଇବାର।
ବସ ଯାଇ ଷ୍ଟାର୍ଟରେ ସେଇଠି ଆିକି ଓହଲାଇକି ପଳେଇ ଆସ ଚାଲିକି ଆଜ୍ଞା। ସେ ମାନେ କିଏ ଆସୁଥିବେ କାହାକୁ ଲିଫ୍ଟ ମାଗିକି
ନା ନା ଲିଫ୍ ଟ ଖଉନ ମାଗେ ନହିଁ ସେମାନେ ଆସ ଭାରି ବସଣ୍ଡ ଟିକେ ଆସିକି ଆସିବା ବାହାରି।
କେତେ କିଲୋମଟର ଖଣ୍ଡ ହେବ
ହାଫ୍ କିଲୋମିଟର ହବ କି ତାଠୁ କମ ହବ ଆଉ
ହଁ ହଁ ଏତେ କମ୍ ବାଟ ଚାଲିକି ଜଣ ବି ଆସିପାରିବ ଆରାମସେ
ହଁ। ବାରିପଟେ ବି ଗଲେ ଆହୁରି ପାଖ ଦାଣ୍ଡପଟେ ନଗଲେ ବାରିପଟେ ବି ଗଲେ ପାଖ ହବ।
ଆପରେ ଆଉ କଣ ପଢ଼ିବ ପ୍ଲସ୍ ଥ୍ରୀ ପରେ ସେମିତି ପ୍ଲସ୍ ଥ୍ରୀ ସରିଲା ବ ଯାଏ ଭାବିଛ କଣ
ଦେଖିବା କଣ ତାପରେ ମାର୍କ ଦେଖିକି କଣ ପଢ଼ିବା ଭଲ ଆଉ। ନର୍ସିଂ ଭାବୁଥିଲି କରିବି ବୋଲି ଏଇଟାରେ ଆମର ତ ଟେନ୍ଥ ଟା ଇଏ ହେଇଛି ଆଉ କରେନା।
ତଥାପି କେଉଁ ଡିଭିଜନରେ ରହିଲା
ମୋର ଥିଲା ତିନିଶହ ଦଶ ସି ଡିଭିଜନ ମ।
ଆଉ ପ୍ଲସ୍ ଟୁରେ କଣ ରହିଲା।
ପ୍ଲସ ଟୁ ରେ ଏବେ ବାହାରିଥିଲା ତ ଦୁଇଶହ ଅଣଚାଶ ଆଉ
ମନ ଦେଇକି ପଢ ଆଉ ଭଲ ପରର୍ସେଣ୍ଟେଜ ଭଲ ମାର୍କ ଟିକେ ରଖିଲି ଆଉ କଣ ପଢ଼ିବା ପାଇଁ ଯଦି ଇଚ୍ଛା ଅଛି କାହିଁକିନା ସିଟ୍ ଗୁଡ଼ା ଦରକାର ନା।
ପ୍ଲସ୍ ଥି କରି ନର୍ସିଂ କରିଥାନ୍ତି ତ ମୋର ଟିକେ ଯୋଉ ହଁ ସେ ଯୋଉ ମଲା ମଣିଷ ମୋର ଟିକେ ଡର ସବୁବେଳେ ସେ ଜିନିଷ ଟା ତାପରେ ଭୂତ ଭୂତ ଯୋଉ ଟିକେ ଚମକି ପଡ଼ିଲା ମାନେ ଲାଗିଯାଆନ୍ତି ମୋଠି ବୋହୁତ ଥର ବି ଏମିତି ହେଇଛି ଲାଗୁଛି ହଁ ଏବେ ଯାଇଥିଲି ମୁଁ ହଁ ମୋ ବୋଉ ଙ୍କ ତା ମାଉସୀଙ୍କ ଡେଥ ହେଇଥିଲା ଯାଇଥିଲୁ ତାଙ୍କ ଘରକୁ ଏଠିକି ଆସିଥିଲି ଯାଇଥିଲୁ ସେ ତାଙ୍କର ଦଶ ଏଗାରକୁ
ହଁ
ଏଗାର ଦିନ ଯାଇଥିଲ ଆମେ ସେଦିନ ଆସିଲୁ ମୁଁ ଝାଡୁ ବାନ୍ଧିକି ଯାଇଥିଲି। ଏଁ ଆସିଛି ଘରକୁ ସେମିତି ଥିଲା ସକାଳେ କଣ କଲି ସେ ଝାଡ଼ ଟାକୁ ନେଇକିନା ଆମେ ବାହାରେ ପକେଇ ଦେଇକି ଆସିଛି ଯେମତି ତା ପରଠୁ ତ ମୋ ଦେହ କେମିତି ମୁଣ୍ଡ ବୁଲେଇକି ପୁରା ସମସ୍ତେ ଯାଇଛନ୍ତି ବାରି ଆଡେ, ମୁଁ ଏକିଟିଆ ଥିଲି ଘରେ। ଦିଦି ଜଣେ ଆସିଲେ, ଅଁ ଦେଖିଲେ ମୁଁ ଏମିତି ଛାଟିପିଟି ଖାଲି ହଉଛି। ନା ଯାଇକି ସେମାନେ ଡାକିଲାଠୁ ହେଠୁ ପୁଙ୍ଗା ଫୁଙ୍କି କଲେ। ରୋଉ ସେ କହିଲା କି ଯୋଉ ମାନେ ମୁଁ ପୁରା ସବୁ କହିଲି ତାପରେ ମୁଁ, କି ଯେ ପ ପଚାରିଲା ସବୁ କହିଲି, ସେଇଟା ସବୁ ଭିଡିଓ କରି ରଖିଥିଲେ ମତେ ସବୁ ପରେ ଦେଖେଇଲେ। କହିଲେ କେମତି ହଉଥିଲା ଦେଖ।
ଦେବାଳିଆ ଦେହ ଡରିଯାଅ ଆଉ।
ହଁ। ସେରନା ତାଙ୍କ ଟିକେ ଡର ଲାଗେ ତାପରେ ଆଜିକାଲି ଯୋଉ ଇଞ୍ଜେକସନ ହେକା ଦୋଉଛନ୍ତି ଗୋଟେ ଗୋଟେ ଖରାପ ଇଞ୍ଜେକସନ ଦେଇ କେମିତି ଲୋ ଲୋକ ମରିମରା ଯାଉଛନ୍ତି।
ହୁଁ ତମେ ଯେତେବେଳେ କ୍ଲାସ, କରିବ କି ପ୍ରାକ୍ଟିକାଲ କରିବ ରିକ୍ସ ତମ ଉପରେ। ସେ ଯେଉଁ ପ୍ରୋବ୍ଲେମ ଟା ହେଉଛି।
ସେଟା ବି ତାପରେ ଏବେ ବି ଗୋଟେ ଗୋଟେ କେସ୍ ଆସୁନି କି? ଯୋଉ ମାରି ଦଉଛନ୍ତି।
ହଁ ଜାଣିକି ବି ମାରି ଦେଉଛନ୍ତି ଲୋକଙ୍କର ରାଗ।
ହଁ। ସେଇଟା ବି ଯଦି ତମେ ନ ଜାଣିଥିବ ବି ତମକୁ ଡାକ୍ତର ଦବ ଏଇଞ୍ଜେକ୍ସନ ଟା ନିଅ ତାଙ୍କୁ ଦବ ତମେ ତ ଜାଣିନ, ଥିବ ଏଟା ମାନେ
ଫସିଯିବା କଥା।
ହଁ ସେଟା କୁ କହିବେ ନର୍ସ ଦେଇଛନ୍ତି ଆଉ ସେ ସେ ଜାଣିଥିବେ ଏଇଟା କି ଔଷଧ। ମେଡିସିନ ଦେଇଛନ୍ତି, ସେମାନେ ଜାଣିଥିବେ ନା ଆଉ ସେଇ ସେଠୁ ତାପରେ, କିଏ ଭୋଗିବ ସେ ଯିଏ ଦେଇଛି ସିଏ ଭୋଗିବ ନା।
ମୁଁ ନିହାତି ତା ନାଁରେ ଏଫାୟାର ଘର ଲୋକ ଦେବେ କି ସେ ହଇରାଣ ହେବ କି ଥାନାକୁ ଯିବ,
ସେଇଟା ଟିକେ ଆଉ ଡର ଲାଗେ ଆଉ। ତ ପଢେଇଲେନି ସେ ପ୍ଲସ ଥ୍ରୀ ଟା କରିଛି ଦେଖିବା ତାପରେ କଣ କରିବା ଆଉ। କମ୍ପୁଟର କରିଛି, କମ୍ପୁଟରରେ ଇଏରେ କଣ କରିବି ଆଉ।
କମ୍ପ୍ୟୁଟର କଣ କରିଛ ପିଜି ଡ଼ିସିଏ କୋର୍ସ କରିଛ।
ପିଜିଟିକ୍ସ କରିଛି ଆଉ ଟାଲି କରିଛି।
ନହେଲେ କମ୍ପ୍ୟୁଟର ସେକ୍ସନରେ, ଆଉ ଅଁ ଯୋଉ ଉଁ କରିକି କୋର୍ସ ଫୋର୍ସହ ଥରେ ବୁଝିକି ରହିଯିବ ନହେଲେ ଆଉ କଣ।
ଖାଇ ସେ ତାର କମ୍ପୁଟର ସବୁ କରୁଛି ନା ସେ ବୁଝି ଥିଲା ଏବେ ଦିଇଟା ଚାକିରି ତ ମୋର ପ୍ରାୟ ପ୍ଲସ ଥ୍ରୀ ଟା କଲି ମୁଁ କହିଲି ଥାଉ ଏବେ, ସେ ବାହାରେ ଯାଇକି ରହିବାକୁ ପଡିବ ତାପରେ, କହିଲି ନାଇଁ ପା ପାଠ ଟା ମୋର କେଉଁଝର ହେଇଖା ହେଆଡେ ଯାଇ।
ହଁ।
କେଉଁଝର ଆଉ ଗୋଟେ ମୟୂରଭଞ୍ଜ ବୁଝିଥିଲା।
ହେଲା।
ଏତେବାଟୁୁ ଯାଇକି ମୁଁ ଏକିଟିଆ ବି ରହିପାରିବିନି କୋଉଠି ଏକା ଯାଇକି। ନାଇଁ ମଁ ବୋଉ ଛାଡିବାକୁ ରାଜି କିନ୍ତୁ ଏକିଟା ମୁଁ ଯାଇକି ରହିପାରିବିନି ତ ମୋ ବୋଉ ବି ଆଉ କାମ ଛାଡ଼ିକି ତ ଯାଇପାରିବନି ନା। ସେଇତିପାଇଁ ଟିକେ ଆଉ ଟିକେ ଭଲସେ ବଡ ହେଇଯାଏ ତାପରେ ଦେଖ ଆକ୍ଷି ଯିବା ଜଆଡେ ମୁଁ ରହିି କାମ କରିବା।
ତମେ ବଡ ନା ପୁଅ ବଡ?
ନାଇଁ ମୁଁ ବଡ। ପୁଅ ମୁଁ ମୋଠୁ ସାନ ତିନି ବର୍ଷ।
ବାପାଙ୍କର ଡେଥ କେବେ ହେଲା? ମାନେ ତମେ ସପ୍ତମ ପଢ଼ୁଥିଲ।
ହଁ ମୁଁ ଷଷ୍ଠ ପଢୁଥିଲି ସପ୍ତହ ନାହିଁ ଷଷ୍ଠ ପଢୁଥିଲି
ବାପାଙ୍କର କଣ ଦେହ ଖରାପ ହେଇଥିଲା?
କିଡନୀ ଖରାପ ଆମର ସେପଟ ପାଣି ଟା ଖରାପ ତ।
କଣ୍ଟା କଣ ଲୁହାଳିଆ ଅଂଶ ଆସେ ନା ମାନେ କଳା ଅଂଶ ଆସେ କଣ କଣଟା?
ନାଇଁ ଲୁହାଳିଆ ନୁହେଁ ସେ ଆମ କୂଅ ପାଣି ଟା କଣ ମାଙ୍କେଡ଼ାସଆ ପଥର କଣ ଅ ଛି ନା କଣ ସେଇଥିପାଇ ହିଁ ଦେହ ଖରାପ ହୁଏ ସେ ପାଣିଟା ପିଇଲେ?
ତାହେଲେ ସେ କୂଅରୁ ତ ପିଆ ପିଇ କରିଥିବ କାର କରୁିବ ଆଉ କୋଉ ପାଣି ପିଉଛ ତାହେଲେ ଆଣିକି?
ନାଇଁ ନଦୀ ପାଣି ଏବେ ଆସୁଛି ଆମର ସଜଳ ଧାରା ନଦୀ ପାଣିରୁ। ସେଇଠୁ ପିଇବା ପାଇଁ କରୁଛୁ ତାପରେ ଖାଇବା ବି ସେଇଠୁ ରୋଷେଇ କରାହଉଛି ସେଇଠୁ ସବୁ ଗାଧୁଆ ପାଧୁଆ ସବୁ ଆଉ କୂଅ ଯାହାର ଭଲ କୁହ ସବୁ ମଝିରେ ମଝିରେ ଚେକିଂ ହଉଛି। ତାଙ୍କର ସେ ଖାଉଛନ୍ତି ଆଉ। ଗାଧୁଆବାଧୁଆ କରୁଛନ୍ତି।
ତର ମାନେ ଯେଉଁ ଗାଁ ମାନିକା ଯେଉଁ ଟ୍ୟାପ୍ ସିଷ୍ଟମ୍ ସେଇ ଟ୍ୟାପ୍ ସିଷ୍ଟମ୍ରୁ
ହଁ ସମସ୍ତଙ୍କର ଆମର ସବୁଦିନ ସକାଳୁ ଦି ଘଣ୍ଟା ତିନି ଘଣ୍ଟା ଖଣ୍ଡ ଦଉଛି ପାଣି ସେଇଥିରେ ସବୁ ରଖୁଛନ୍ତି ଆମର ଗୋଟେ ଟାଙ୍କି କରିଦେଇଛୁ ସେଇଠି ପାଣି ରଖୁଛୁ ଆଉ।
ଭଲ ଅସୁବିଧା ହେଉଛି ଆଉ ପାଣିର କଣ କରାହେବ?
ହଁ ସେ ମଝିରେ ଲଗା ହେଲା ଆମ ଯୋଉ ଥିଲେ ମନ୍ତ୍ରୀ ସିଏ ଲଗେଇଲେ ଗୋଟେ ସେ ପଛେ ପଛେ ବାପା ଗଣ୍ଡେ ପଛେ ପଛେ ସେ ଗୋଟେ ଆକଡ ଲଗେଇଥିଲେ ମାନେ ଗାଁଟା ଙ୍କ ଲୋକ ସେଠୁ ପଇସା ଦେଇକିନା ଗୋ ଟେ ଗର ପିଛା କୋଡିଏ ଟଙ୍କା ହୁଁ। ମାସକୁ ମାସ କୋଡିଏ ଟଙ୍କା ଲେଖାଏ ଦିଆ ହୁଏ। ଆଉ ସେଇଟା ବି ସେଟା ଖରାପ ହେଇଗଲା ପରେ ଆଉ ସେ ତ ଆଉ ଜଣେ ପୁଣି ହେଲେ ମନ୍ତ୍ରୀ। ସିଏ ଆଉ ଆମ ମତରେ ନୁହନ୍ତିୁ ଯନ୍ତୁ ସିଏ ଆଉ କଲେନି କିଛି ଠିକ୍ ଠାକ। ଖରା ତ ଗାଁ ଲୋକ ବି ଆଉ କଲେନି ଏତେ ପଇସା ଦେଇକି ସେମାନେଙ୍କଉ କରିବା କି ବଡ ଆଖଘଡ।